ହ୍ୟାଲୋ କଣ କରୁଥିଲୁ।
ଏଇଠି ଶୋଇଥିଲି ଆଉ ଟିକେ ପଢୁଥିଲି ଆଉ।
ହଁ ମୁଁ ବି ନା। କାମ ଦାମ ସାରିକି ଆସିଲି ଆମର ତ ଏଇ ଲେଟ୍ ରାତିି।
ଶୁବୁନି ଟିକେ ଜୋରରେ କହିଲୁ।
ଆମର ତ ଦେଥିଲେ ସବୁବେଳେ ସବୁ ବିଳମ୍ବରେ ଖାଇବା ହୁଏ ସେଇଥିପାଇଁ। ଖାଇ ପିଇକି ଏଇନ ଆଇଲୁ ଆଉ।
ହଁ। ଆଉ କଣ ଖାଇଲୁ?
ଆମର ଆଜି ଏଇ ସନ୍ତୁଳନ ହେଇଥିଲା। ଆଉ ସନ୍ତୁଳା ହେଇଥିଲା ପାଣି ସନ୍ତୁଳା
ଆଚ୍ଛା
ହୁଁ ଆଉ ଯୋଉ ବୋଉଙ୍କର ଦେହ ଭଲ ରହୁନି ତ
ତୋ କଥାଟା କାହିଁକି ଶୁଭୁନି ମାନେ ଟିକେ ଜୋରରେ କହୁନୁ।
ଆଉ ବଡ ଜୋରେ ପୁରା କହୁଛି ମୁଁ କେତେ ଜୋରରେ କହୁଛି ଶୁଭୁନି।
ହଁ ନାଇଁ ଟିକେ ଏଥିରେ ଭଲରେ ଶୁଭୁନି ତ ସେଇଥିପାଇଁ ତତେ କହିଲି। ହଁ
ହଁ ନାଇଁ କେଡେ ଜୋରେ କହୁଛି ପରା।
ହଁ
ହଁ ଏଇ ସନ୍ତୁଳା କରିଥିଲି ତ
ହଁ ଆଉ ସନ୍ଧ୍ୟାବେଳେ କଣ ଖାଇଥିଲୁ?
ସନ୍ଧ୍ୟାବେଳ ବା କହୁଥିଲି ମୋମୋ ତିଆରି କରିଥିଲି ଏବେ ଯୋଉ ମୋମୋ ମୋମୋ
ମୋମୋ ମୋମୋ କେମିତି ତିଆରି କରିଥିଲୁ?
ହଁ ଏଇ ସବୁ ଛୋଟ ଛୋଟ କରି କ୍ୟାପ୍ସିକମ ପିଆଜ ରସୁଣ ଟିକି ଟିକି କାଟିଦେବ ଟିକେ
ଆଉ ତା ଦେହରେ ଯଦି ଯୋଉ ପକେଇବ ଯଦି ପନିର ପକେଇବ ପକେଇବ ଯଦି ସୋୟାବିନ ବଡି ପକେଇବ ପକେଇବ ଉ ଧନିଆ ପତ୍ର ତାପରେ ଗାଜର ପତ୍ରକୁ ବି ଟିକେ ସବୁଗୁଡା ଚୁନ ଚୁନ ଚୁନ କାଟିଦବା କାଟିକି କରିବ ତାକୁ ଟିକେ ତେଲ ପକେଇକି ମାନେ ଘୋଡେଇବନି ଡାଇରେକ୍ଟ ତାକୁ ଜୋର ଆଞ୍ଛ ଦେଇକି ଭଜିବା ତାକୁ ଭାଜିକି ତା ପରେ ସୋୟା ସସ ଆଉ ଆଉ ଟିକେ ଗୋଲମରିଚ ଗୁଣ୍ଡ ଆଉ ଟିକେ ମ୍ୟାଗି ମସଲା ଲୁଣ ସବୁ ପକେଇଦବ ହେଲା ପକେଇ ଦେଇକି ସେ କଣ କରିବ ତାକୁ ଉ ସେ ପନିର ଟା ଲାଷ୍ଟକୁ ତା ଦେହରେ ପକେଇବ ପକେଇ ଦେଇକି ଯେତେବେଳେ ବାହାର କରିବ ତା ଥଣ୍ଡା ହେଇଗଲା ପରେ ତାକୁ ଟିକେ ଛୋଟ ଛୋଟ ଗୁଳା ସବୁ କରିଦବ ଏଇଟା ନୂଆ ପ୍ରକାରର ଗୋଟେ ମାନେ ମୋମୋ ତିଆରି କରବ।
ହୁଁ ହୁଁ ବଢିଆ ଯାଅ ପିଲାମାନଙ୍କୁ ଖାଇବୁ ବୋଲି ଘରେ ବନେଇ ଦଉଛୁ କଣ।
ହଁ ସେ ଗୁଳା ଟାକୁ ନୁହ ନେଇକି ଫ୍ରିଜ ରେ ରଖିଦବୁ କିଛି ପାଞ୍ଚ ମିନିଟ। ଫ୍ରିଜ ରେ ନେଇକି ପୁରେଇ ଦବ ସେ ଗୁଳା ଟାକୁ ସବୁ ତାପରେ ତା କୁ କାଢିକି କଣ କରିବ। ମାନେ ପାଣି ଗୋଟେ ଜାଗାରେ ରଖିବ ସେ ଯୋଉ ଗୁଳାକୁ ଅଟାରେ ବୁଡେଇ। ବ ମାନେ ଅଟା ପୁରା ଚାରିଆଡେ ତାର ଲଟପଟ କରିଦବ। କରିକି ତାକୁ ପାଣିରେ ମାନେ ଜାଲି ଯୋଉ ନଥାଏ କି ଯୋଉ ଜାଲି ମାନେ ଯୋଉ ଛାଣନ୍ତି।
ହଁ ହଁ ହଁ।
ସେ ବଲ ଗୁଡା ରଖିକି ମାନେ ପାଣିରେ ବୁଡେଇବ ପୁଣି ଉଠେଇବ। ପୁଣି ଉଠେଇକି ତାକୁ ପୁଣି ଟିକେ ଅଟାରେ ପକେଇବ। ଏମିତି ଦିଥର କରିକି ତୃତୀୟ ଥରକୁ କଣ କରିବ ସେଇ ଅଟାରେ ଗୋଳେଇ ଦେଇକି। ନେଇକି ଯୋଉ ଇଟିଲି ଛାଞ୍ଚରେ ନୁହଁକି ତାକୁ ବାମ୍ଫ ଦେଇଦବ ହେଲା। ତାପରେ ତାକୁ ଖୋଲିକି ଦେଖିବ ସେ ସିଝି ଯାଇଥିବ ତା ଉପରେ ଟିକେ ନାକୁ କଣ କରିବ। ଛିଞ୍ଚିଦବ ତେଲ ଛିଞ୍ଚିଦବ ହେଲା। ସିଏ ପୁରା ଏ-ଏମ ଛି ସୁନ୍ଦର ମୋମୋ ମାନେ ପୁରା ପତଳା ତା ଦିହ ଚମଡା ଆଉ ଖା
ଆଚ୍ଛା ଆଚ୍ଛା।
ପୁରା ବଢିଆ ସ୍ୱାଦ ଲାଗିବ।
ହଁ ବଢିଆ ତୁ ବଢିଆ କରିକି ଖୁଆଉଚ ତୁ ସମସ୍ତଙ୍କୁ।
ହୁଁ ଆଉ କ ଆମର ଏଇଠି ସନ୍ଧ୍ୟା ଆ ତମର ଏଇନା ରାତିରେ କଣ କଲ ଖାଇବାକୁ?
ଆମର ଏମିତି କିଛି ଉଁ ମାନେ ବିଶେଷ ଏମିତି କିଛି। ହଁ ଉଁ ବେଶୀ ଶିଝି ଜିନିଷ ବନେଇଲିନି ଖାଲି। ଟିକେ ନାକୁ ସନ୍ତୁଳା ବନେଇଦେଲି ପାଣି ସନ୍ତୁଳା ଟିକେ। ବହୁତ ସୁଆଦିଆ ହେଇଥିଲା ଆଉ ରୁଟି ଟିକେ ଆମ୍ବ।
ସନ୍ତୁଳା କେମି ତୁଳା କେମିତି ସନ୍ତୁଳା କଲୁ?
ଏଇ ଅମୃତଭଣ୍ଡା ଅ କଖାରୁ ଜହ୍ନି ଭେଣ୍ଡି ବାଇଗଣ। ସବୁ ପତଳା ପତଳା ଛୋଟ ଛୋଟ କାଟିକି ଟିକେ ମୁଗ ଯାଇ ଟିକେ ଦେଇକିନା ସିଝେଇ ଦେଇଥିଲି ଓ ଏମିତି ଲୁଣ ଦେଇକି।
ମାନେ ଖାଲି କରନି ମୁଗ ଯାଇ ପକେଇ କରୁ?
ମୁଁ ଟିକେ ଗୋଟେ ଚାମଚ ପକାଏ ମୁଗ ଜାଇ ମତେ ଟିକେ ଭଲ ଲାଗେ। ଆଉ ଗୋଟେ ଛୋଟ ଚାମଚ। ଆଉ ଟିକେ ପିଆଜ ରସୁଣ ଟମାଟୋ ଦେଇକିନା ତାକୁ ଟିକେ। ବଘାରି ଦେଇଥିଲି ତ ବଢିଆ ବାସ୍ନା ଟା ବଢିଆ ହଉଥିଲା ଜି ଜିରା ଲଙ୍କା ଗୁଣ୍ଡ ଟିକେ ଛିଞ୍ଚିଦେଇଥିଲି ଆଉ ବଢ଼ିଆ ଲାଗିଲା ଖାଇବା ପାଇଁ। ଆଉ ରୁଟି ତା ସାଙ୍ଗରେ ଟିକେ ଆଉ ନା।
ମୁଁ କହିଲି ଏଇ ପା-ପାଣି ସନ୍ତୁଳା ଟା ଟିକେ ଖାଇଲେ ଦେହ ପାଇଁ ଟିକେ ଭଲ ଡାକ୍ତର ମାନେ କହୁଛନ୍ତି ନା।
ହଁ ଆମକୁ ବଢିଆ ଲାଗୁ ଲା ବନେଇଥିଲି ତ ଆଉ ପୁଅ ତ କିଛି ଖାଇଲାନି ସେ କହିଲା ମାଗି ଟିକେ ଖାଇବ ବୋଲି ତା ଲାଗି ଟିକେ ମ୍ୟାଗି ବନେଇଦେଲି। ଟିକେ ଖାଇଦେଲା ଆମେ ଟିକେ ଆଁ ବାବା ମୁଁ ସନ୍ତୁଳା ରୁଟି।
ଯଉ ବନଉ କି ଯଉ ବଟର ମ୍ୟାଗି ସେଇଆକୁ କରିଥିଲୁ କି?
ନାଇଁ ନା ମୁଁ ମ୍ୟାଗି ଖାଲି ଏମିତି। ସାଧା ସିଧା ଭାବେ ଏମିତି ଟିକେ ପିଆଜ ଟମାଟୋ ଦେଇକି ଟିକେ। ପାଣି ଟିକେ ଫୁଟେଇକିନା ସେ ମ୍ୟାଗି ପକେଇକିନା ତାକୁ ଟିକେ ଘାଣ୍ଟିିକି ଏପଟସେପଟ କରିଦେଇଥିଲି ଟିକେ
ତେଲ ତା ଦେହରେ ପା ତେଲ ପକଉନୁ ତୁ ଜମା ତାର।
ଆଁ।
ତା ଦେହରେ ତୁ ଜମା ତେଲ ପକାଉନୁ ପା।
ନାଇଁ ପକ୍କା ହେନି କିନ୍ତୁ ପୁଅ ଯେହେତୁ ଖାଇବ ମୁଁ ସିଝେଇକି ବି ଦେଇଦିଏ ତାକୁ। ଆଉ ମୁଁ ଅଳ୍ପ ଟି ଟିକେ ଜଷ୍ଟ୍ ତେଲ ଟିକେ ପକେଇଲି ଗୋଟେ ଚାମଚ ତେଲରେ ଟିକେ ପିଆଜ ପକେଇଦେଲି ତାପରେ ପାଣି ଦେଇକି ମ୍ୟାଗି ପକେଇକି ଘାଣ୍ଟି ଦେଲି ଏପଟସେପଟ କରିଦେଲି। ଖାଇଦେଲା।
ଓହୋ ଆଜି ଆ ଆଜି ପୁରା ଲୋ ଆମର ଏଇଠି ବଢିଆ ମାନେ ଜଗନ୍ନାଥ ମାନେ ଉ ଏଇ ଯୋଉ ସ୍ନାନ ପୂର୍ଣ୍ଣମୀ ହବନି କି ଆମ ଆମ ଏଇଠି ଜଗନ୍ନାଥ ମନ୍ଦିର ନାହାନ୍ତି କି ଇସକନ ଯୋଉ ମନ୍ଦିର ହେଇଛି।
ଆଚ୍ଛା ଆଚ୍ଛା ଆଚ୍ଛା।
ବଢିଆ ପୂଜା ହବ ଆଉ କାଲି ପହରଦିନ ରବିବାର ଅଛି ତାଙ୍କର ହଁ ପହର ଦିନ ରବିବାର ଅଛି। ଆ ତାଙ୍କର ମାନେ ବଢିଆ ସବୁ ଆଉଛନ୍ତି ମାନେ କିନ୍ତୁ ବଢିଆ ବଢିଆ ଭକ୍ତ ତାଙ୍କର ଆଉଛନ୍ତି ଠାକୁରଙ୍କ ବିଷୟରେ କହୁଛନ୍ତି ବା ଜଗନ୍ନାଥଙ୍କ ବିଷୟରେ ମାନେ ଯାହାର ଯାହା ଅନୁଭୂତି ସବୁ କହୁଛନ୍ତି ଆଉ।
ଓ ହୋ ହୋ।
ତାଙ୍କ ଅନୁଭୂତି ଗୁଡ଼ାକ ଶୁଣିବାକୁ ଭଲ ଲାଗେନି କି ଜଗନ୍ନାଥଙ୍କର।
ହଁ ହଁ ଭଲ ଲାଗେ।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
ଭଗବାନ ଚାହିଁଲେ ମୁଁ ଆଜି ଏମିତି କହୁଥିଲି ସାନକୁ ମତେ କହିଲା ମୁଁ ତାକୁ କହିଲି ମୁଁ କହିଲି ଆଉ ତୁ ପୁରୀ ଆ ଯିବୁନୁ ଏ ବର୍ଷ ରଥଯାତ୍ରା ହଉଛି ଯାଉନୁ। ହଁ ନାଇଁ କୋଉଠୁ ମୁଁ ଯାଇପାରୁଚି, ଯାଇହବନି ମୁଁ କହିଲି ଦେଖି ତୋର ଏଇ କଥା ଲାଗି ତୁ ଯାଇପାରିଲୁନି। କାରଣ ଯ ହଁ । ମୁଁ କହିଲି ତୁ ଯେମିତି ଆସିଲୁ କହିଲୁ ମୁଁ ସମୁଦ୍ର ଯିବି ମୁଁ ଜାଣୁନୁ ମତେ ସମୁଦ୍ର ଭଲ ଲାଗେ ମୁଁ ସମୁଦ୍ର ଯିବି କହିଲୁ ପୁଣି ଗଲୁ ନା ନାଇଁ। ଯେମିତି ବା ହଉ ସେମିତି ଗୋଟେ ଜିନିଷ ଯଦି ତୁ ପୁରା ଆଗ୍ରହରେ କହିବୁ ଦେଖିବୁ ଭଗବାନ ଏମିତି ଯେ ସେ କେବେ ତାଙ୍କ ଭକ୍ତକୁ ନିରାଶ କରନ୍ତିନି। ସେ ଯେମିତି ହେଲେ ମାନେ ବାଟ କଢେଇ ଦେବେ। ମୁଁ ତା ହେଠୁ କହିଲି ମୁଁ କହିଲି ହେନ୍ତି ଆର ବର୍ଷ ଯାଇପାରିନଥାନ୍ତୁ। ଏଠୁ କହିଲା ଯେ ନାଇଁ ମୋର ଜର ହଉଛି ଏସ ହଉଛି। କିନ୍ତୁ ପୁଣି ରାତି ବାରଟା ଗୋଟେରେ ଫୋନ କଲା ନହିଁ ଅପା ବାହାରିକି ଥା ମୁଁ ଯାଇକି ଯିବି। ଏତେ ଗାଡି ଲାଇନ ଲାଗିଥିଲା। ଆଁ
ହଁ ସତ କଥା ତ।
ଆମେ ଭାବିଲୁ ଆମେ ଦର୍ଶନ କରିପାରିଲୁ କେତେ ବଳ ହବ। କିନ୍ତୁ ସେମିତି ବୁଲେଇକି ନେଲା ଯୋଉ ପଟେ ଦେଖିଲୁ ଗହଳି ଏମିତି ଠାକୁରଙ୍କ ଆସିଲେ ଏତେ ସୁନ୍ଦର କି ଠାକୁରଙ୍କ ଦର୍ଶନ କରି ଦଶଟା ଏଗାରଟା ଭିତରେ ଘରେ ଆସିକି ପହଞ୍ଚି
ଆଉ ଆଉ କାଇଁ
ତୁ ଶିରୁଡି ମହାବୀର ଗଲୁ ଶିରୁଡି ମହାବୀର ସେଠି ବି ଶିରୁଡି ମହାବୀରଙ୍କୁ ବି ଦର୍ଶନ କଲୁ ଆସିଲୁ ଘରେ ଆସିକି ପହଞ୍ଚିଲୁ ପରା
ହେଠୁ ଶିରୁଡ଼ି ମହାବୀର ଶିରୁଡି ମହାବୀର ମୁଁ ଜାଣିନି ସେଟା କେମିତି ଦେଖିବାକୁ?
ବଢିଆ ମନ୍ଦିର ଟା ତ ବଢିଆ କହନ୍ତି। ହଁ ତ ଟିକେ ଭଲ ପ୍ରତ୍ୟକ୍ଷ ଠାକୁର। ଦର୍ଶନ ମୁଁ ତ ଦେଖିନଥିଲି କେବେ ।
ହଁ ଯ ହନୁମାନ ପରା ହନୁମାନ ପରା ସେଇଠି ହନୁମାନପରା
ହଁ ସେଠ ମହାବୀର ବା ହନୁମାନ ମହାବୀର ତ ହନୁମାନ କହୁଛନ୍ତି, କୁଆଡେ ତାଙ୍କର ଲାଙ୍ଗୁଡ ଟା ଯାଇକି ଆ ମାନେ ଯୋଉଠି ରହିଛି ଲମ୍ବିଛି ଯୋଉଠି କଣ, ସେଇ ଯୋଉ ମହାଦେବଙ୍କର ହ
ହଁ ମୁଁ ସେଇ କଥା ପଚାରୁଥିଲି କଣ ସେ ତାଙ୍କ ଲାଙ୍ଗୁଡ କଥା କାଡେ କଣ ଅଛି ପୁରରା
ହଁ ମୁଁ ତ ଏତେ ଜାଣିନି ସେଠି ଯାହା ଲୋକମାନେ କହୁଥିଲେ ଆଉ ତାଙ୍କର ଯୋଉ ଅଛି, ସେଇଠିକିନା ସେଇଠି ଯୋଉ ମହାଦେବ ମନ୍ଦିର ଗୋଟେ, କୋଉ ମହାଦେବ ମନ୍ଦିର ଗୋଟେ କହୁଛନ୍ତି, ସେଠି ଅଛନ୍ତି, ବଢିଆ ଜାଗା ଟା ଆଉ ତ ଦେଖିକି ଆସିଲି, ଭାରି ଇଛା ପିଲା କେବେଠୁ ବାବା କୁହନ୍ତି ଆ ଝିଅ ଶିରିଡି ମହାବୀର ଦେଖିଛୁ? ମୁଁ କହିଲି ନାଇ, ନା ଯିବା, ମୁଁ କହିଲି ହଁ ଯିବା, କିନ୍ତୁ ମୁଁ ହ ବାବା ଯିବା, ଏଦିନ ମନ କଲୁ ଦର୍ଶନ କରିପାରିଲୁ, ମୁଁ ସେଇ କଥା କହିଲି ଯେ ଏଇଟା ମୋର ଅନୁଭୂତି ଯେ କେବେ ଠାକୁରଙ୍କୁ ଯଦି ଇଚ୍ଛା କରିବ, ନାହିଁ ପ୍ରଭୁ ମୁଁ ଯିବି ଦେଖା କରିବି, ମୁଁ ଯେତେ ଯେତେ ଥର ଗଲିଣି ଏ ଭିତରେ ପୁରୀ ମ ସେମିତି ସେ ଇଛା କରିଛି ଆଉ ଯେବେ ଇଚ୍ଛା କରିନି, ନାଇଁ ଖରା ହଉଛି ମୁଁ ଯାଇପାରେନି, ଯେବେ କହିବେ ନାଇଁ ପ୍ରଭୁ ଏତି ଦେଖ ଆ ଇଚ୍ଛା ହଉଛି, ଭୋ ପୁରୀ ଯାଇନି। ମୁଁ ବେଳେ ବେଳେ ମନ ଅଛି, ମୋର ଅଭଢା ଖାଇବାକୁ ମନ ହଉଥିବ କେହି ନା କେହି କୋଉଠୁ ନା କୋଉପାର ଟିକେ ଅବଢା ଆଣିକି ତମକୁ ଦେବେ ତମେ ଖାଇପାର, ତେଣୁକରି ମନ ହେଲେ, ସବୁ କିଛି ହେଇପାରିବ।
ହଁ ସେ କହନ୍ତିନି, ଯେ ମନରେ ଯଦି ବିଶ୍ଵାସ ଥିବ ଭଗବାନ ବି ତମ ପାଖରେ ଆସିବ
ହଁ ହଁ ହଁ ଏ ମୁଁ ସିଏ କହିଲି, ମୁଁ କହିଲି ତୁ ମନ କରନୁ ବୋଲି ଯାଇପାରୁନୁ, ଯେବେ ମନ କରିବୁ ନିଶ୍ଚିନ୍ତ ଦର୍ଶନ ତତେ ମିଳିବ।
ହଁ ଏଇ କାନପତା ହନୁମାନ ଦେଖିଲେ, ଜଗନ୍ନାଥ ମନ୍ଦିର ପାଖରେ ଦେଖ
ହଁ ହଁ ହଁ
ମାନେ ସି ସେଠିକ କହନ୍ତି ସେ କାନ ପାରିକି ସବୁବେଳେ ଥାନ୍ତି, ମାନେ ତମେ ତମେ ଯାହା କହିବ ସ ସେ ସବୁ ଣିପାରିବ
ହଁ
ସେପ ଆଉ ଯୋଉ ଜଗନ୍ନାଥ ମନ୍ଦିର ଭିତରେ ଦେଖଥିଲି, ଯୋଉ ସେପଟେ ଯୋଉ ତାଙ୍କର ଗୋଟେ ଗଳି ପଡିଥିଲା ପଥର ମାନେ ସେ, ପଥର ତା ତୁ କାନ ଦେଇକି ଶୁଣିବୁ, ସମୁଦ୍ର ଭଳିଆ ଖଲି ଘୁ ଘ ସାଙ୍ଗ ଭ ଜାଣିଛ ତୁମ
ହଁ
ଶବ୍ଦ ଶୁବୁଧବହ ବା
ହଁ, ସେ ଦିନ ପରା ସେଦିନ ପରା ମିଲି ପୁରୀ ସମୁଦ୍ରରୁୁ ଆଇଲା, ସେ ଯୋଉ ଗାଧୋଇରେ ଘରେ ଆସି ସବୁ ବାଲି ଗୁଡା ଲାଗିଥିଲା ସେ ବାଲି ଗୁଡାକୁ ଯୋଉ ଗୋଟେ ପାଣି ଟବ ଭିତରେ ଏ ବାଲି ଗୁଡା ସବୁ ଡ୍ରେସ ରୁ ସବୁ ଝାଡିଲେ, ଝାଡିକି ହାତରେ ବୁଲେଇ ଦେଲାରୁ ଚକ୍ର ହେଇଯାଉଛି।
ହବା ସୁଦର୍ଶନ ଚକ୍ର ହେଇଥିବ।
ରହିଯାଇଛି, କଣ ମାନେ ଠାକୁର ମା ଆ ଭାଇ କହିଲା, ପରୀକ୍ଷା କରିବା ପାଇଁ ଆଉ ଗୋଟେ ଜାଗାରେ ସାଧା ବାଲି ଆଣିଲା ଯେତେ ବୁଲେଇଲା ସେ ସେମିତି ଥୁଳ ହେଇକି ରହିଲା କିନ୍ତୁ ଇଏ ପୁରା ସୁଦର୍ଶନ ଚାପ ହେଇଯାଉଛି। ଠାକୁରଙ୍କର ଏତେ ମହିମା ମାନେ, ଥରେ ଯଦି ଆଖି ବୁଝିକି ଦେଖିବ ଠାକୁ ଠାକୁରଙ୍କୁ, ମାନେ ମାନେ ତମ ମାନେ ଦେହ ଶୀତ ହେଇଯିବ ଯେ ମାନେ ମାନେ ଚାରିଆଡେ ଜଣ ଭଗବାନ ଅଛନ୍ତି, ଆମେ ଖାଲି ଗୋଟେ ମାନେ, ଯେମତି ଆତ୍ମା ଆମର ଯେମିତି ଚାଲୁଛି ବୁଲୁଛି।
ସତ କଥା ଆଉ, ହଉ ଯ ହଉଛି ଶୋଇଛି ଯ ର ଆଁ